ଜୟ ଶ୍ରୀ ଜଗନ୍ନାଥ ଶୁଣ।
ଜୟ ଜଗନ୍ନାଥ, ଆଉ କଣ କରୁଛନ୍ତି?
ଏଇ ଜଷ୍ଟ ଖାଇବାକୁ ଯାଉଥିଲି ଆଉ ଆପଣ?
ଏଇ ବସିଥିଲି।
ଆଚ୍ଛା ଆପଣଙ୍କର ଖାଦ୍ୟ ଖାଇସାରିଲେଣି?
ଆଜ୍ଞା। କଣ କୁହନ୍ତୁ?
ସାରିଲେଣି?
ହଁ ଯଷ୍ଟ ଖାଇକି ରେଷ୍ଟ ନଉଥିଲି ଆପଣ?
ନାଇଁ ଏଇ ଯ ଖାଇବାକୁ ତ ଯାଉଥିଲୁ ଏବେ ଆଉ।
ହଁ କଣ କରୁଛନ୍ତି ଆପଣ କି?
ମୁଁ ବା ଖାଇବାକୁ ଯାଉଛି।
ଆରେ ମୁଁ କହି କହିବା ମାନେ କଣ କରନ୍ତି ଆପଣ?
ଆଚ୍ଛା କଣ କରନ୍ତି?
ଆଜ୍ଞା।
ପଢୁଛି ଆଉ।
କଣ?
ମୋର ଏଇଟା ଯୁକ୍ତ ତିନି ବିଜ୍ଞାନ। ଆପଣଙ୍କର? ହାଲୋ।
ପ୍ଲସ ଟୁ ସାଇନ୍ସ ପଢୁହନ୍ତି?
ଯୁକ୍ତ ତିନି ତିନି ମାନେ
ଓ ଏଇଟା ଗ୍ରାଜୁଏସନ ହେଲା। ନା ସରିବ ମାନେ ଫାଷ୍ଟ ଇଅର୍ ସରିବ?
ଆଜ୍ଞା ପ୍ରଥମ ବର୍ଷ ଏଇଟା ମୋର ଗ୍ରାଜୁଏସନ।
ଆଚ୍ଛା। ସାଇନ୍ସ କୋଉଠି ପଢୁଛନ୍ତି କୋଉଠି?
ମୁଁ ପଢୁଛି ଚହଟା କଲେଜ।
ସେଇଟା କୋଉଠି?
ଛତିଆ।
ଛତିଆ କୋଉଠି? ଭୁବନେଶ୍ଵର ଖୋର୍ଦ୍ଧା?
ଭୁବନେଶ୍ୱରରେ କଣ ଛତିଆ, ଛତିଆ ମଠ ଜାଣିନାହାନ୍ତି? ଯୋଉଠି ଜଗନ୍ନାଥେ ଏଇ ଆପଣଙ୍କର ଯାଜପୁର ଯାଜ ଯାଜପୁରୁ।
ଯାଜପୁର ଆପଣ ଘର?
ଆଜ୍ଞା ଯାଜପୁର ବା? ଆପଣଙ୍କ କଟକ ଯାଜପୁର ମଝିରେ ଗୋଟେ ଛତିଆ ଜାଣିନାହାନ୍ତି? ହଁ ହଁ ଟମକା ଜାଣିଛି ଟମକା ଜାଣିଛି।
ଆଚ୍ଛା ଟମକାରେ ମୋର ଜଣେ ଦିଦି ନା ନା ମୋର ଜଣେ ଦିଦି ସେଠି ରୁହନ୍ତି।
ଓହୋ ଦିଦି ରହନ୍ତି।
ହଁ। ତାଙ୍କର ଏଇ ବର୍ଷ ଗ୍ରାଜୁଏସନ ମୁଁ ରହୁଛି ଭୁବନେଶ୍ଵର।
ଓ ଆଛା ଆପଣ ସ୍ମାର୍ଟ ସିଟିର ଲୋକ?
ଆଜ୍ଞା ଜାଣି ପାରୁନାହାନ୍ତି କି?
ଆଜ୍ଞା ଆଜ୍ଞା ଜାଣିଲି ଜାଣିଲି ଯାହା ହଉ।
ହୁଁ।
କଣ କରୁଛନ୍ତି ସ୍ମାର୍ଟ ସିଟିରେ? ନାଇଁ କି ପାଠ ତ ପଢୁଛନ୍ତି ମୁଁ ଜାଣିଛି କଣ ପଢୁଛନ୍ତି?
ଗ୍ରାଜୁଏସନ୍। ଦଶମ ଆମେ କଣ ଦଶମ ଭଳି ଜଣା ପଡୁଛୁ।
ନାଇଁ ଲାଗିଲା ଆପଣଙ୍କ ସ୍ୱରରୁ ଜଣା ପଡୁଚି ଆମେ ଆପଣ ଦଶମ ଶ୍ରେଣୀ ଭଳିଆ ନବମ ଦଶମ ମୁଁ ତ ଭାବିଲି।
ନାମ ଆମେ ଆଚୁଆଲି ଆପଣଙ୍କଠୁ ବଡ। ଆପଣ କହିପାରିବେ। ଆଜ୍ଞା ଏଇଟା ଆମ ଫାଷ୍ଟ ଇୟର ସରିବ।
ହଁ ମୋର ତ ମୁଁ ଫାଷ୍ଟ ଇର ମୋର ବି ତ ସେ ଫାଷ୍ଟ ଇୟର ନା।
ଆପଣଙ୍କ ଫାଷ୍ଟ ସରିବ ଆଛା ସେମ ବେଚ ତାହଲେ।
ହଁ ସେମ ବ୍ୟାଚ ଆଉ ବଡ କାହିଁକି ହେବେ ଆପଣ।
ମୁଁ ଭାବିଲି ଆପଣଙ୍କର ଫାଷ୍ଟ ଇୟର ହେଲା ବୋଲି।
ଆପଣ ସତରେ ଶୁଣୁନାହାନ୍ତି ଆଉ।
ଦେସ୍କ୍ଆରଇବ କହିଥିଲେ ସିନା ଆମେ ଜାଣିବୁ।
ଆପଣ ପଚାରିବେ ଯଦି ଆମେ କହିବୁ ନା ନହେଲେ ଆମେ କେମିତି କହିବୁ କହୁନାହାନ୍ତି? ଆଉ କଣ ଖାଇଚନ୍ତି? ହାଲୋ ଆପଣ କଣ ଖାଇଚନ୍ତି? ହାଲୋ। ହାଲୋ। ଆପଣ ଶୁଣିପାରୁଚନ୍ତି? ହାଲୋ ଆପଣଙ୍କର ଦେଖନ୍ତୁ। କଲ ଆସୁ ଥିବ।